ହାଲୋ।
ହାଲୋ ବନ୍ଧୁ, ସୁପ୍ରଭାତ।
ସୁପ୍ରଭାତ? କଣ କରୁଛନ୍ତି?
ହଁ, ଏଇଠି ଟିକେ ବିଶ୍ରାମ ନୋଉଥିଲି ଆଉ।
ଓହୋ, ବିଶ୍ରାମ ନୋଉଚନ୍ତି? ମୁଁ ବି ସେଇ ବିଶ୍ରାମ ହିଁ ନେଉଥିଲି ଖାଇସାରିକି। ଆପଣ କଣ ଖାଇଛନ୍ତି ଆଜି ସକାଳୁ?
ହଁ, ମାମା କରିଥିଲେ ମୋ ପାଇଁ ଆଜି, ସୁଜି କରି ଥିଲେ।
ଓହୋ, ସୁଜି ତ ବେଶ୍ ବୋହୁତ୍ ଭଲ ଖାଦ୍ୟ।
ଆଉ ଆପଣ କଣ ଖାଇଛନ୍ତି?
ମୁଁ ଆଜି ସକାଳୁ ଛତୁଆ ପିଇକି ଏଠି ଶୋଇଛି।
ଆହାଃ ୱା, ଆଉ ସେଇଟା ତ ମୋର ଅତି ପ୍ରିୟ ଖାଦ୍ୟ।
ଓହୋ, ଆପଣଙ୍କ ପ୍ରିୟ। ବେଶ୍ ଭଲ।
ଆଉ, ଏ ରଜରେ କଣ ବୁଲାବୁଲି ପାଇଁ ଭାବିଛନ୍ତି ନା, ନା ନାଇଁ?
କେଜାଣି ଦେଖା ଯାଉ। ମୁଁ ଭାବୁଛି ଟିକେ ଗାଁ କୁ ଯାଇକି ଆସିଲେ ଟିକେ ଭଲ ହୁଅନ୍ତା।
ଆଛା ଆଛା। ନାଇଁ ମୁଁ ଭାବୁଥିଲି, ମୁଁ ବି ଫ୍ରି ଅଛି ତ ଆଉ ଆମର କଥା ହେଇଥିଲା, ମନେ ଅଛି, ଯୋଉ ପୁରୀ ଯିବା ପାଇଁ?
ହଁ ହଁ, ଅବଶ୍ୟ ଅବଶ୍ୟ, ପୁରୀ ଯିବା କଥା ମୋର ମଧ୍ୟ ମନେ ନଥିଲା। ଆପଣ କହିବାରୁ ଟିକେ ମନେ ପଡିଲା ଏବେ। କେବେ କଣ ଯିବା କହୁ ନାହାନ୍ତି?
ନାଇଁ ଭାବୁ ଥିଲି? ଏଇ ସୋମବାର ଦିନ ରଜ ସଂକ୍ରାନ୍ତି ଦିନ ଯାଇଥାନ୍ତେ। ଟିକେ ଜାଗା ଦର୍ଶନ କରିଥାନ୍ତେ। ସମୁଦ୍ରରେ ଟିକେ ଗାଧେଇଥାନ୍ତେ। ବୁଲିିବାଲିିକି ଆସିଥାନ୍ତେ। ନା କଣ କଉଚନ୍ତି?
ତାହା ତ ଅବଶ୍ୟ ଠିକ୍ କଥା। ହେଲେ ସଂକ୍ରାନ୍ତି ସମୟରେ ଟିକେ ପୁରୀ ମନ୍ଦିର ଯିବା ଟା ଆମ ପାଇଁ ଅସୁବିଧା ଜନକ ହବ। କାରଣ ସେଇ ସମୟରେ ଅନେକ ଶ୍ରଦ୍ଧା ମାନେ ଶ୍ରଦ୍ଧାଳୁ ମାନେ ଆସି ଥିବେ। ତ ଆମୁ କୁ ଦର୍ଶନ କରିବା ପାଇଁ ବୋହୁତ୍ ସମୟ ଲାଗି ଯିବ। ପ୍ରାୟେ ପାଞ୍ଚ ପାଞ୍ଚ ଘଣ୍ଟା ସମୟ ଲାଗି ପାରେ।
ଆହାଃ ଆଚ୍ଛା। ହଁ ସେଇଟା ବି ତ ସତ କଥା ନିଶ୍ଚୟ। ନହେଲେ ଆମେ ରାତିରେ ଯାଇ ପାରିଥାନ୍ତେ। କାରଣ ନା ହଁ ରହିବା ଖାଇବା ପିଇବାରେ ବି ତ କିଛି ଅସୁବିଧା ନାହିଁ। ଯେହେତୁ ମୋର ପୁରୀରେ ମାମୁଁ ଘର। ତ ଆମର ରହିବା ପିଇବାରେ କିଛି ଭାଇ ଏବେ ଅସୁବିଧା ହବ ନାହିଁ। ତ ଆମେ ଭାବୁଥିଲେ ରାତିରେ ଯାଇଥାନ୍ତେ। କାହିଁକି ନା ରାତିରେ ବେଶୀ ଭିଡ଼ ନ ଥାଏ।
ହଁ ରାତିରେ ଗଲେ ତ ରାତିରେ ଗଲେ ତ ଚଳନ୍ତା। କିନ୍ତୁ ଆପ୍ ସେଇ ଅସୁବିଧା ହିଁ ସଂକ୍ରାନ୍ତି ଦିନ ହିଁ ଯେ ଯେହେତୁ ମାନେ ସ ସେଦିନ ସଜ୍ ଯେତେ ଯାହା କଲେ ମଧ୍ୟ ଭିଡ଼ ରହିବ।
ନିଶ୍ଚୟ ନିଶ୍ଚୟ।
ତ ମୁଁ ଭାବୁଥିଲି କି ଭିଡ଼ ତ ଏମିତି ରହୁଚି। ସେମିତି ଛାଡ଼ କିନ୍ତୁ ଆମେ ଭାବୁଥିଲୁ କି? ଟିକେ ରଥ ଯାତ୍ରାରେ ଗଲେ ଟିକେ ଭଲ ହୁଅନ୍ତା।
ହଁ ନିଶ୍ଚୟ ଯିବା। ଭିଡ଼ ତ ରଥ ଯାତ୍ରାରେ ରହିବ। କିନ୍ତୁ ଆମୁକୁ ଦର୍ଶନ ପାଇଁ ଯିବା। ଜଗାକୁ ଦେଖିବା ପାଇଁ ଆମକୁ ବି ତ କଷ୍ଟ କରିବାକୁ ପଡ଼ିବ।
ହଁ। କାରଣ ମୁଁ କେବେ ରଥ ଯାତ୍ରାରେ କେବେ ଦେଖିବାକୁ ଯାଇ ନାହିଁ। ଯେ ସେଇଥିପାଇଁ ମୁଁ ଟିକେ ଭାବୁଥିଲି। ରଥ ଯାତ୍ରାରେ ଗଲେ ଟିକେ ଭଲ ହୁଅନ୍ତା।
କିଛି ଅସୁବିଧା ନାହିଁ ଯିବା।
ତେବେ କୁହନ୍ତୁ କଣ କରୁଛନ୍ତି କଣ ନାହିଁ?
ହଁ ଏଇଠି ତ ବିଶ୍ରାମ ନୋଉଥିଲି। ବୋଉ ଆମର ରୋଷେଇ କରୁଛନ୍ତି।
ମୁଁ ଏବେ ବସି କି କିଛି ମୁଁ ଏବେ ବସି କି କିଛି ଶ୍ରୀ ଜଗନ୍ନାଥଙ୍କ ବହି ପଢ଼ୁଥିଲି। ହେଥିରୁ ଅନେକ ଜିନିଷ ଶିଖିବାକୁ ପାଇଲି।
ଆଚ୍ଛା ଆଚ୍ଛା। ବୋହୁତ୍ ବେଶ୍ ଭଲ କାମ କରୁଛନ୍ତି ଆପଣ।
ହଁ। ଆପଣ କଣ ବାଇଶି ପାହାଚ ବିଷୟରେ ଜାଣିଛନ୍ତି?
ହଁ। ଜାଣିନି କିନ୍ତୁ ବାକି ହଁ ଏବେ ତ ଯାଇଥିଲି ଦର୍ଶନ କରିବାକୁ ସେବେ ବାଇଶି ପାହାଚ ପ୍ରଥମ ଥର ଗଡ଼ିଛି।
ଓହୋଃ। କିନ୍ତୁ ମୁଁ ଯେତିକି ଆଣିବାର ପାଇଛି କି ପ୍ରତ୍ୟେକ ପାହାଚର ଓସାର ଛଅ ଫୁଟ୍ ରୁ ସାଢ଼େ ଛଅ ଫୁଟ୍। ଲମ୍ବ ସତୁରୀ ଫୁଟ୍ ରୁ ଚଉସ୍ତରୀ ଫୁଟ୍।
ଆଚ୍ଛା ଆଚ୍ଛା।
ହଁ। ଆପଣ ମେଘନାଦ ପାଚେରୀ ବିଷୟରେ ଜାଣିଛନ୍ତି ନା ନାହିଁ?
ନା ଜାଣିନେଇ ବନ୍ଧୁ ଟିକେ କହି ଦିଅନ୍ତୁ।
ଓହୋ ତେବେ ଶୁଣନ୍ତୁ ମେଘର ନା ମେଘର ନାଦ ମେଘ ନାଦ ପାଚେରୀ ଅର୍ଥାତ ମେଘ ଗର୍ଜନ ଏବଂ ସମୁଦ୍ର ଗର୍ଜନ ଏହି ବେଢା ବା ପ୍ରାଚୀର ମନ୍ଦିର ଉଁ ପ୍ରାଚୀର ଯୋଗୁଁ ମନ୍ଦିର ଭିତରକୁ ଶୁଭୁନଥିବାରୁ ଏହାର ନାମ ମେଘନାଦ ପ୍ରାଚୀର। ପ୍ରାଚୀରର କା ଥରେ ଚାରିଟି ଦିଗକୁ ଚାରିଟି ଦ୍ୱାର ଅଛି। ଏହାର ଉଚ୍ଚତା କୋଡ଼ିଏ ଫୁଟରୁ ଚବିଶ ଫୁଟ୍।
ଆଚ୍ଛା ଆଚ୍ଛା ବେଶ ଭଲ ଗବେଷଣା କରିଛନ୍ତି ଆପଣ।
ହଁ ଆହୁରି କେତେ କଣ ଅଛି ଆମର ରୋହିଣୀ କୁଣ୍ଡ, ହେଇଗଲା ମୁକ୍ତିମଣ୍ଡପ, ଆଦି ନୃସିଂଙ୍ଘ, ବିମଳା, ବେଢା ବେଢା କାଳୀ, ନୃତ୍ୟ ଗଣପତି। ବହୁତ ସାରା ଏମିତି କିଛି ଅଛନ୍ତି।
ଓହୋ ଏତେ କଥା ତାହାଲେ।
ଆପଣ ତ ଯେ କୋଇଲି ବୈକୁଣ୍ଠ କେବେ ଯାଇଛନ୍ତି ନା ଯାଇନାହାନ୍ତି ପୁରୀର?
ନା କେବେ ଯାଇନାହିଁ।
କୋଇଲି ବୈଇଁ ବୈକୁଣ୍ଠ ଥରେ ଯିବା ଯିବା କଥା। କାରଣ କୋଇଲି ବୈକୁଣ୍ଠରେ ଟିକେ ଗଲେ ମନକୁ ମାନେ ଟିକେ ଶାନ୍ ନ୍ତି ମିଳେ। ଯେତେବେଳେ ଖାଇସାରୁଛନ୍ତି, ଆନନ୍ଦ ବଜାରର ଜଷ୍ଟ ଡାହାଣ ପଟେ ହିଁ ଗଲେ, ଆମର କୋଇଲି ବୈକୁଣ୍ଠ ଅବସ୍ଥିତ। ଆଉ ସେଠି ଦଶ ଟଙ୍କା ନେଇକି ଏଣ୍ଟଟ୍ରୀ ଫି ଆସୁଚି।
ଆଚ୍ଛା ଆଛା, ତେବେ ତ ମୁଁ ନିଶ୍ଚୟ ଯିବି।
ହଁ ସେଠାରେ ଜଗନ୍ନାଥଙ୍କର ଯେଉଁ ଦାରୁ ମୂର୍ତ୍ତିକୁ ସବୁ ପୋତା ଯାଇଥାଏ ସେଠି।
ଓହୋ ଏମିତି କଥା ତାହେଲେ।
ହଁ।
ଆପଣଙ୍କର ମୁଁ ଥରେ ଦେ ହଁ ଘରେ ତ ସମସ୍ତେ ବୋହୁତ୍ ଭଲରେ ଅଛନ୍ତି। କିନ୍ତୁ ଏଇଟା ବ୍ୟକ୍ତିଗତ ହେଇଯାଉଚି ନା।
ଆଚ୍ଛା ଆଚ୍ଛା ଠିକ୍ ଅଛି।
ହଁ। ଆପଣ ଅବଡ଼ା କେବେ ଖାଇଚନ୍ତି ନା ଖାଇନାହାନ୍ତି?
ହଁ ବୋହୁତ୍ ବାର୍ ଖାଇଛି।
ଆପଣଙ୍କର ଅବଡ଼ାରେ ସବୁଠାରୁ ପ୍ରିୟ ଖାଦ୍ୟ କଣ?
ମୋର ଅର୍ଣ୍ଣଡାଲି ହିଁ ସବୁ ସବୁ ଉପରେ। ସେଇ ଦିଇଟା ହେଇଗଲେ ମୋର ପୁରା ଶାନ୍ତି। ଏତିକି କମ୍ ଖାଇଲେ ବି ଲାଗେଯେ ପୁରା ପେଟ ଫୁଲ୍ ହେଇଗଲା ଭଳିଆ। ତାର ସ୍ଵାଦ ଯାହା ବାସ୍ନା ଆଉ ଆନନ୍ଦ ବଜାର ବ ବେଢାରେ ବସିି ଖାଇବାର ଯୋଉ ମଜା ଆଉ କୋଉଠି ନାହିଁ।
ହଁ ତାହା ଅତି- ତାହା ତ ଅତ୍ୟନ୍ତ ଶୁଭକର। କିନ୍ତୁ ସେଇ ଜି ସେଇ ଜିନିଷ ଟା ସବୁବେଳେ ଖାଇଆକୁ ହେଲେ ମିଳନ୍ତା ଟିକେ ଭଲ ଲାଗନ୍ତା।
ହୁଁ ସେତିକି କେବଳ ସେଇ ନନାମାନଙ୍କର ଭାଗ୍ୟରେ ଅଛି। ସେମାନେ କୋଉଁ ଜନ୍ମରେ ପା ପୁଣ୍ୟ କମେଇଥିଲେ ଯେ, ସେମାନେ ଜ ଦିନ ରାତି ସବୁବେଳେ ଜଗାର ସେବାରେ ରହୁଛନ୍ତି। ଜଗାର ପ୍ରସାଦ ଖାଉଚନ୍ତି ଆମର କାହିଁ? ଆମେ ହେ ଏତିକି ପୁଣ୍ୟ ଯଦି କମେଇଥିଆ ଆମକୁ ବି ସେଇ ଯା ଭାଗ୍ୟ ମିଳିବ।
ତାହା ତ ଅବଶ୍ୟ ସତ କଥା ଅଟେ।
ଆପଣ କଣଁ କୁହନ୍ତୁ ଆଉ କଣଁ ପୁରୀ ବିଷୟରେ?
କଣ ଆଉ କହିବା? ଆଉ ରଜ ପାଇଁ କଣ ନୂତନ ପୋଷାକ କିଣିଛନ୍ତି ନା ନାହିଁ?
ନା ଏଥରକ ମୁଁ କିଛି ପୋଷାକ ଫୋଷାକ କିଣି ନାହିଁ। କାରଣ ସେସବୁ ମତେ ଆଉ ଭଲ୍ ଲାଗୁନାହିଁ ସେସବୁ ରୁ ସେ ଉଠିଗଲାଣି। ତେଣୁ ମୁଁ କିଛି ଏବର୍ଷ କିଣି ନାହିଁ।
ଆଚ୍ଛା ଆଚ୍ଛା, ମୋର ବି ସେଇ ରୁଷି ଉଠିଚି ଉଠିଗଲାଣି। କଣ ଆଉ ପିନ୍ଧିବ? ଛୋଟ ଥିଲୁ ପିନ୍ଧୁଥିଲୁ। ଏବେ ବଡ଼ ହେଲଣି ଆଉ କଣ ପିନ୍ଧିବୁ? କହିବାକୁ ଗଲେ ରଜଟି ସମୁ ସ ହୋଉଛି ଝିଅ ମାନଙ୍କର ପର୍ବ। ଆମେ ସେଥିରେ କଣ ବା କରିବୁ।
ତାହା ତ ଅବାଶ୍ୟ ସତ କଥା ଅଟେ।
ହୁଁ
ମୁଁ ଆପଣଙ୍କୁ ଥରେ ହ୍ୱାଟ୍ସ୍ ସପ୍ ରେ ମେସେଜ୍ କରିଥିଲି, ଆପଣ ଦେଖିଥିଲେ?
କେବେ କରିଥିଲେ କହିଲେ? ମୁଁ ଟିକେ ବିଜି ରହିଯାଉଛି ତ, ମୁଁ କାହାର ବି ମେସେଜ୍ ଏତେ ଦେଖିପାରୁନାହିଁ।
ଓହୋ। ଏଇ ଦି ସେକ୍-ଦି ସେକେଣ୍ଡ ପୂର୍ବରୁ।
ଆଚ୍ଛା ଆଚ୍ଛା, ଦେଖୁଛି।
ହଁ, ସେଇଥିରୁ ହିଁ କିଛି ପଢିଦେଲେ ଆମର ସୁବିଧା ହୁଅନ୍ତା। କଣ ଆପଣ ଜାଣିଛନ୍ତି ଯେମିତି କିି ଆପଣ ପ୍ରଥମରୁ ଯଦି ଦେଖିବେ ତେବେ କହୁଛି ଟିକେ ରହିଥାନ୍ତୁ ମାର୍ଚ୍ଚ କୋଡ଼ିଏ ତାକ ତାରିଖ କୁ ପ ଖାଳ ଦିବସ ଭାବେ ପାଳନ କରାଯାଏ। ସାଧାରଣତଃ ଓଡ଼ିଆ ଲୋକମାନେ ପଖାଳ ଖାଇବାକୁ ବେଶ୍ ଭଲ ପାଆନ୍ତି।
ହଁ, ଆଚ୍ଛା ଆଚ୍ଛା। ନିଶ୍ଚୟ ଚିଲିକା ପ୍ରାୟ ଏଗାରଶହ ବର୍ଗ କିମି ଅଞ୍ଚଳରେ ବିସ୍ତାରିତ ହୋଇଛି। ଏବଂ ପୁରୀ ଖୋର୍ଦ୍ଧା ଓ ଗଞ୍ଜାମ ଜିଲ୍ଲାକୁ ଆବର୍ତ୍ତନ ମଧ୍ୟ କରିଛି।
ଓହୋ କିନ୍ତୁ ଆପଣ ଜାଣିଛନ୍ତି ଓଡ଼ିଶାରେ ଚାଳିଶି ପଇଁଚାଳିଶି କିଲୋମିଟର ଲମ୍ବା ସମୁଦ୍ର କଳରେ ଅନେକ ଏକ ସୁନ୍ଦର ବେଳାଭୂମି ରହିଛି।
ଆଚ୍ଛା ହେମିତି କଥା ତାହେଲେ ଆଚ୍ଛା ଆଚ୍ଛା ମୁଁ ତ କେବେ ଜାଣିନଥିଲି। ଆପଣ ଜାଣିଛନ୍ତି ଶି ସିତ କାଳରେ ଦେଶରୁ ହଜାର ହଜାର ପକ୍ଷୀ ଏଠାକୁ ଆସନ୍ତି ଡଲଫିନ୍ ମାନଙ୍କର ଖେଳ ଦେଖିବା ପାଇଁ। ପର୍ଯ୍ୟଟକ ମାନେ।
ହଁ, ପ୍ରଥମେ ଆମେ ନିଜର ଆୟ ଖର୍ଚ୍ଚକୁ ବୁଝିବା ଦରକାର ପ୍ରତି ମାସରେ କେତେ ଟଙ୍କା କଣ ଆସୁଛି କେଉଁଠି କଣ ଖର୍ଚ୍ଚ ହେଉଛି ସେତିକି ଲେଖି ରଖିବା ମଧ୍ୟ ଉଚିତ୍।
ହଁ ଏ ନିଶ୍ଚୟ ନିଶ୍ଚୟ ଏଟା କରିବା ଉଚିତ୍। ଆଉ ଜାଣିଛନ୍ତି ସୋରିଷ ବଟା ବା ବେସର ଦେଇ ଯେଉଁ ପ୍ରସ୍ତୁତ ମାଛ ହୁଏ ସେଇଟା ଆମ ଓଡ଼ିଶାର ଏକ ପାରମ୍ପରିକ ଆମିଷ ଖାଦ୍ୟ।
ହଁ, ଓଡ଼ିଆ ରୋଷେଇ ସାଧାରଣତଃ ସ୍ୱଳ୍ପ ତେଲ ଏବଂ ମସଲାରେ ପ୍ରସ୍ତୁତ ହୋଇଥାଏ ଯାହା ଖାଇବାକୁ ଅତ୍ୟନ୍ତ ସ୍ଵାଦିଷ ଷ୍ଟକର ହୋଇଥାଏ।
ହଁ ହଁ ମୋର ତ ଭାରି ପ୍ରିୟ ମାଛ ବେସର।
କିନ୍ତୁ ଚେଲିକା ମଧ୍ୟରେ ଅନେକ ଛୋଟ ଦ୍ୱୀପ ମଧ୍ୟ ଅଛି ସେଥିରୁ କାଳିଜାଇ ମନ୍ଦିର ସବୁଠାରୁ ପ୍ରସିଦ୍ଧ ଅଟେ।
ଆଚ୍ଛା ଆଚ୍ଛା।
ଆଉ ପୁରୀ କଥା କହିବାକୁ ଗଲେ ପୁରୀ ଶ୍ରୀମନ୍ଦିରରେ ଛପନ ଭୋଗ ବିଶ୍ୱ ପ୍ରସିଦ୍ଧ ମାଟି ହାଣ୍ଡରେ ରଧ ଦଉଥିବା ଏଇ ଅର୍ଣ୍ଣ ଡାଲ୍ମାର ସ୍ଵାଦ ମଧ୍ୟ ଅତୁଳନୀୟ।
ତାହା ତ ଅବଶ୍ୟ ବେଶ୍ ଆପଣ ସତତା କହୁଛନ୍ତି। କିନ୍ତୁ, ଓଡ଼ିଶାର ପ୍ରତିଟି ଘରେ ଲୋକପ୍ରିୟ ଖାଦ୍ୟ ପଖାଳ ଏହା ସହିତ ଶାଗ ଭଜା ଆଳୁ ଭର୍ତ୍ତା ଓ ମାଛ ଖାଇବାକୁ ଲୋକେ ବହୁତ୍ ଭଲ ପାଆନ୍ତି।
ହଁ, ସିଏ ତ ଆମର ଓଡ଼ିଆର ପ୍ରାଧାନ୍ୟ ଖାଦ୍ୟ କହିବାକୁ ଗଲେ ଓଡ଼ିଆ ଘରର।
ଆଜ୍ଞା, ମୁଖ୍ୟତଃ ଦୁଇଟି ଋତୁରେ ଚାଷ ହୁଏ ଖରିଫ୍ ବର୍ଷା ଆ ବର୍ଷା ଦିନ ଧାନ, ମକା, କପା ଏବଂ ରବି ଶୀତ ଦିନରେ ଡାଲି ତୈଳ ଜୀବି, ପନିପରିବା।
ନିଶ୍ଚୟ ନିଶ୍ଚୟ। ଆଉ ଜାଣିଛନ୍ତି ବଙ୍ଗୋପସାଗର ନୀଳ ତରଙ୍ଗ ସୁନେଲି ବାଲି ଓ ଶାନ୍ତ ପରିବେଶ ଓଡିଶାର ବେଳାଭୂମିକୁ ଅତ୍ୟନ୍ତ ଆକର୍ଷଣୀୟ କରିଛି।
ହଁ, ରାଜ୍ୟରେ ସରକାର ଚାଷୀଙ୍କୁ ପଚାଶ ହଜାର ଟଙ୍କା ପର୍ଯ୍ୟନ୍ତ କୃଷିଋଣ ଜିରୋ ପରସେଣ୍ଟ ସୁଧତା ଯୋଗାଇ ଦେଉଛନ୍ତି।
ନିଶ୍ଚୟ ନିଶ୍ଚୟ ନିଶ୍ଚୟ।
ଏହାର ଅର୍ଥ ହେଉଛି ଆୟ ଖର୍ଚ୍ଚ ସଞ୍ଚୟ ଓ ନିବେଶକୁ ସମତଲ ଭାବେ ସଚାଳନ କରିବା।
ଓ ଏମିତି କଥା ତାହାଲେ।
ହଁ, ତେବେ ଆପଣ କଣ କହୁଛନ୍ତି ଛାଡ଼ନ୍ତୁ ଆମେ ତ ଏସଜ ରଜରେ ତ ଆମେ ଭାବୁଛୁ କି ରଜରେ ତ ଯାଇହବନି କିନ୍ତୁ ରଥଯାତ୍ରା ବେଳେ ଯଦି ଯିବାର ହୋଇଥାଏ ତେବେ ମୁଁ ଆପଣଙ୍କୁ ନିଶ୍ଚୟ ଜଣେଇବି।
ଠିକ୍ ଅଛି ଠିକ୍ ଅଛି ନିଶ୍ଚୟ ମୁଁ ତ ସେତେବେଳେ ପୁରା ଫ୍ରି ଅଛି ତମେ ଯେତେବେଳେ ଚାହିଁବ ମୋତେ ଫୋନ୍ କରିକି ମୋତେ କହିବ ଆମେ ମିଶିକି ଯିବା ଭ୍ରମଣ କରିବା ପାଇଁ ନାଇଁ କଣ କହୁଚ?
ହଁ ସେଟା ନିଶ୍ଚୟ ଯିବା ସେଠି ରହିକି କିନ୍ତୁ ସେଠି ଅବଢ଼ାତ ମିଳିବ ନାହିଁ ଠିକ୍ ନାଇଁ ଯଦି ନମିଳିବ ଆମେ ହୋ ହୋଟେଲ୍ ମଧ୍ୟ ଖାଇପାରିକି ଆସିପାରିବା।
ହଁ ହଁ ନିଶ୍ଚୟ ନିଶ୍ଚୟ।
ହଉ ହଉ ଠିକ୍ ଅଛି ମୁଁ ତେବେ ରଖୁଚି!
ଠିକ୍ ଅଛି ବନ୍ଧୁ।